ଲ ହଁ କଣ କରୁଚ।
ଏମିତି ଶୋଇଚି ଆପଣ।
ଆଚ୍ଛା ଖାଇସାରିଲଣି ମୁଁ ଏମିତି ମାନେ ବସିଛୁ
ହଁ ଖାଇଥିଲି।
ହୁଁ ଖାଇଛି।
ଆଉ ଭାତ, ଶନ୍ତୁଳା, ଭଜା
ଆଉ ଘରେ ସବୁ କଣ କରୁଛନ୍ତି ଦେହ ପାହା ଭଲ ଅଛି?
ହାଲୋ।
ହେଲେ ଆପଣଙ୍କ ଘରେ।
କଣ ଶୁଭୁନି କଣ କହିଲ?
ହାଲୋ। ହାଲୋ।
ହଁ କୁହ?
ମୁଁ କହିଲି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ତମର?
ହଁ ଭଲ ଅଛନ୍ତି, କଣ କରୁ
କଣ କରୁଛନ୍ତି ସବୁ ଆମର ସବୁ ଶୋଇ ସାରିଲେଣି ଖାଇ ପିଇକିରି।
ଆମର ବି ସମସ୍ତେ ଖାଇ ପିଇକି ଶୋଇ ପଡିଲେଣି।
ହଉ ତାହେଲେ ଆମେ ଆମ ଟପିକ୍ ଉପରେ କଥାହବା। ତ ଆମ ଟପିକ୍ ଅଛି ଦୀପାବଳି ଉପରେ
ଆଚ୍ଛା।
ତ ଦୀପାବଳି କେମିତି ପାଳନ କର ତମେ?
ଦେଖା। ଦୀପାବଳି ହେଉଛି ଆମ ଭାରତର ସବୁଠାରୁ ବଡ଼ ଓ ଲୋକପ୍ରିୟ ପର୍ବ। ମାନଙ୍କ ମଧ୍ୟରେ ଗୋଟିଏ। ଏହାକୁ ଆମେ ଆଲୋକର ପର୍ବ ବୋଲି କହିଥାଉ। ଏହା ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ଦିନ ଏହି ପର୍ବ ପାଳନ କରାଯାଏ। ଏହି ଦିନ ଘର ମନ୍ଦିର ରାସ୍ତାଘାଟକୁ ଦୀପ ରଙ୍ଗୋଲି ଓ ଆଲୋକ ମାଳରେ ସଜାଯାଏ ଯେମିତି କିି ଦୀପାବଳି ଆମର ଇତିହାସରେ ଅଛି ପ୍ରଚଳିତ ବିକାସ ଅନୁସା ଭଗବାନ ଶ୍ରୀ ରାମଚନ୍ଦ୍ର ଚଉଦ ବର୍ଷର ବନବାସ
ବନବାସ ଫେରସ୍ତ୍ ହବା ପାଇଁ
ହଁ, ରାବଣକୁ ବଧ କରି ଅଯୋଧ୍ୟାକୁ ଫେରିଥିଲେ। ତାଙ୍କର ସ୍ଵାଗତରେ ଅଯୋଧ୍ୟାବାସୀଙ୍କୁ ଅସଂଖ୍ୟ ଦୀପ ଜଳାଇଥିଲେ। ଓ ସେହି ସ୍ମୃତିରେ ଦୀପ ଜାଳି ସରି ଦୀପବଳି ପାଳନ କରାଯାଏ। ତ ସେଥିରେ ଆମର ଲକ୍ଷ୍ମୀ ପୂଜା ହୁଏ ଦୀପାବଳି ଦିନ ଯୋଉଟା କି
ଲକ୍ଷ୍ମୀ କିମ୍ବା ଗଣେଶଙ୍କ ପୂଜା ମଧ୍ୟ ହୋଇଥାଏ ସେଇଦିନ।
ଯାହାଫଳରେ ଅ ଧନ ଓ ସମୃଦ୍ଧି ଦେବୀ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଓ ବିଘ୍ନ ବିନାଶକ ଗଣେଶଙ୍କୁ ମଧ୍ୟ ପୂଜା କରାଯାଏ। ବ୍ୟବସାୟୀ ମାନେ ନୂଆ ହିସାବ ଖାତା ଆରମ୍ଭ କରନ୍ତି। ଏବଂ ସମସ୍ତେ ସୁଖ ସୁଖ ସମୃଦ୍ଧିର କାମନା କରନ୍ତି ତ ଆମେ ମଧ୍ୟ ଏଭଳି ଭାବେ ମାନେ ପାଳନ କରୁ ଯେମିତିକି ଦୀପ ଜଳେଇବା ଅନ୍ଧକାର ଉପରେ ଆଲୋକ ଓ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ ଆ ଏହା ଆମ ଜୀବନର ଆଶା ଶାନ୍ତି ଓ ସକାରାତ୍ମକ ତାର ବାର୍ତା ଦିଏ। ଅ ଯେମିତି ଦୀପାବଳି ପୂର୍ବରୁ ଘର ସଫା କରାଯାଏ ରଙ୍ଗୋଲି ଫୁଲ ଓ ଦୀପ ଦେଇ ଘର ସଜାଯାଏ ଏହା ଘରକୁ ସୁନ୍ଦର ଓ ପବିତ୍ର କରେ। ଆଉ ମିଠା ଏଇ ପର୍ବରେ ଲୋକମାନେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରନ୍ତି। ପରିବାର ବନ୍ଧୁ ଓ ବ୍ୟକ୍ତିଙ୍କ ସହ ମିଠା ବାଣ୍ଟିରିପ ଶୁଭେଚ୍ଛା ଜଣାନ୍ତି। ତ ଦୀପାବଳି ଲୋକମାନଙ୍କ ମଧ୍ୟରେ ପ୍ରେମ ଏକତା ଓ ଭାଇଚାରାର ଭାବନା ବଢ଼ାଏ। ସମସ୍ତେ ମିଳିମିଶି ଏହି ପର୍ବ ଆନନ୍ଦ ରୁପେ ପାଳନ କରନ୍ତି। ଦେଖନ୍ତୁ ଦୀପାବଳି ସମୟରେ ଅଧିକ ବାଣ ଫୁଟାଇଲେ ବାୟୁ ଓ ଶବ୍ଦ ପ୍ରଦୁ ପ୍ରଦୂଷଣ ହଁ ହୋଇଥାଏ। ତେଣୁ ଆମେ କମ ବାଣ ବ୍ୟବହାର କରିବା ଉଚିତ। ଯେହେତୁ ପରିବେଶ ଉପରେ ଅ ମାନେ କ୍ଷତି ପହଞ୍ଚେଇବାନି ହେଲା ଦୀପାବଳି ଆମକୁ ଶକ୍ତି, ନ୍ୟାୟ, ପ୍ରେମ, ଦୟା ଓ । ଏହା ଶିଖାାଇଛି ଭଲ କାମ କରି ବିଜୟ ସବୁବେଳେ ହୁଏ। ତ ଆପଣ କେମିତି ପାଳନ କରନ୍ତି ଦୀପାବଳି?
ଦୀପାବଳି ତ ଆମ ଓଡ଼ିଆ ମାନଙ୍କର ପ୍ରମୁଖ ପର୍ବ। ଏହାକୁ ଆଲୋକର ପର୍ବ ବୋଲି ମନାଯାଏ। ଅନ୍ଧକାର ଉପରେ ଆଲୋକ ଏବଂ ଅସ୍ ସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ଦୀପାବଳି ଏବେ ତୁମେ କହିଲ ଯେ ଆଉ ରାମ ଆଉ ସୀତା ଚଉଦ ବର୍ଷ ବନବାସ ଯାଇଥିଲେ ସେ ସେଥିରୁ ଫେରସ୍ତ ସେ ଫେରସ୍ତ ଦିନକୁ ଅ ଅଯୋଧ୍ୟାର ଲୋକବାସୀ ମାନେ ଆଦି ଦୀପାବଳି ଭାବରେ ପାଳନ କରିଥିଲେ। ତ କେମିତି ପାଳନ କରାଯାଏ କହିଲେ ଘର ହୁଁ ଫାଷ୍ଟ ତ ଘର ଦ୍ୱାରକୁ ସଫା କରାଯାଏ। ତାପରେ ସନ୍ଧ୍ୟାରେ ମାଟି ଦୀପ ଜାଳି ଘରକୁ ମାନେ ସୁସଜ୍ଜିତ କରାଯାଏ। ତାପରେ ଆମର ଏଇଟା ହେଉଛି ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା କରାଯାଏ। ରଙ୍ଗୋଲି କରାଯାଏ ଓ ଘରକୁ ଫୁଲରେ ସଜା ଯାଇଥାଏ ଆଉ ଲିଚୁ ଲାଇଟରେ ମଧ୍ୟ ସଜା ଯାଇଥାଏ ତାପରେ ପରିବାର ଓ ବନ୍ଧୁମାନଙ୍କ ସହ ମିଠା ଅ ବଣ୍ଟା ବଣ୍ଟି ହୋଇଥାଏ ନୂଆ ପୋଷାକ ବେନ୍ଧି ଆନନ୍ଦର ସହ ମ ପାଳନ କରାଯାଏ। ତାପରେ ଆମର ଗୋଟେ ରହିଛି ଯେ ଅ ଆମର ଆମଠୁ ବଡ ଲୋକମାନେ ବା ବାବା ଦାଦା ଆଜ୍ଞା ମିଶିକିରି ଭାଇ ଭାଇ ଭାଇ ଚାରା ମିଶିକିରି ତାକେ କାଠି ଦେଖେଇକରି ଆମ ପୂର୍ବପୁରୁଷଙ୍କୁ ଅ ଡାକିଥାନ୍ତି ଯେ ଅନ୍ଧାରରେ ଆସି ଆଲୋଅରେ ଜୋ ଏମିତି କିଛି ଥାଏ। ସେଇଠି ଭୋଗ ଭୋଗ ପୂଜା ଫୂଜା ଏଗୁଡ଼ା ସବୁ ହୋଇଥାଏ ଭୋଗ ଯାହା ପୂଜା ହୋଇ ମାନେ ପୂଜାରେ ଯାହା ଭୋଗ ଲାଗିଥାଏ। ସେଥିରୁ ଗାଁ ଭାଇମାନଙ୍କୁ ଯେଉଁମାନେ ଆସିକି କାଠି ଦେଖିଥାନ୍ତି ସେମାନଙ୍କୁ କିଛି କିଛି ଅପ୍ ପ୍ରସାଦ ଭାବରେ ଦିଆଯାଏ। ତାପରେ ଆମେ ବାଣ ଫୁଟେଇବା ପରିବର୍ତ୍ତେ ଦୀପ ଜାଳିବା ହିଁ ଆମ ପରିବେଶରୁ ଏବେ ତମେ କହିଲେ ଯେ ପରିବେଶ ପଦୁ ଶଣ କରିବା ନାହିଁ ତ ବାଣୀ ଫୁଟେଇବାଠୁ ଭଲ ଯେ ଆମେ ଦୀପ ଜାଳି ଦେବା।
ହଁ। ଆଉ ଆକାଶ ଛତା ମଧ୍ୟ ଆମେ ଛାଡ଼ୁ।
ହଁ ଆଉ ଏହି ଦିନ ଲକ୍ଷ କ୍ଷ୍ମୀଙ୍କର ପୂଜା କରାଯାଏ ମା ଲକ୍ଷ୍ମୀଙ୍କ କୃପାରେ ଧନ ସୁଖ ଓ ସମୃଦ୍ଧି ମିଳେ ବୋଲି ବିଶ୍ଵାସ କରାଯାଏ। ଦୀପାବଳୀ ଅନ୍ଧକାର ଉପରେ ଆଲୋକର ଅସତ୍ୟ ଉପରେ ସତ୍ୟର ଧର୍ମ ଉପରେ ଅ-ଅଧର୍ମ ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ। ଦୀପାବଳି ପ୍ରଭୁଙ୍କୁ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସ୍ମୃତିରେ ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରେ ସୁଖ ଶାନ୍ତି ଓ ସମୃଦ୍ଧି କାମନା କରି ପାଳନ କରାଯାଏ ଅ- ତାପରେ ଆମର ଆସି ସେ ରାବଣପୋଡା- ରାବଣପୋଡା ଅ- ରାମ ରାବଣଙ୍କୁ ବଧ କରିବା ବିଜୟର ସ୍ରୁତୀ ରେ ରାବଣକୁ କୁଷ ପୁତୁଳିକା ପୋଡାଯାଏ ଅ- ଏହାର ସତ୍ୟର ଅସତ୍ୟ ଉପରେ ଧର୍ମର ଅଧର୍ମ ଉପରେ ଏବଂ ଭଲର ମନ୍ଦ ଉପରେ ବିଜୟର ପ୍ରତୀକ ଏହା ଲୋକମାନଙ୍କୁ ଅହଙ୍କାର, ଲୋଭ, କ୍ରୋଧ ଆଉ ଅନ୍ୟ ଖରାପ ଗୁଣ ତ୍ୟାଗ କରିବା ପାଇଁ ବୁଝାଉଚି। ଦଶହରା ଦିନ ପ୍ରଭୁ ରାମଙ୍କ ଦ୍ଵାରା ରାବଣ ଅ-ମୃ- ରାବଣକୁ ବଧ କରିଥିଲେ ବା ମାରିଥିଲେ। ଶ୍ରୁତିରେ ରାବଣ ପୋଡା କରାଯାଏ। ଏହା ସତ୍ୟର ଅସତ୍ୟ ଉପରେ ବିଜୟର ପ୍ରତୀକ ବୋଲି ମନାଯାଏ। ତାପରେ ଆମର ଦୀପାବଳି ପରେ ଧନତେରସ୍ ବୋଲି ଅ -ରହିଥାଏ। ଧନତେରସ୍ କାହିଁକି ପାଳନ କରାଯାଏ ଜାଣିଚ?
ନା।
ଧନତେରସ୍ ଦୀପାବଳିର ଦୁଇ ଦିନ ପୂର୍ବରୁ ହୋଇଥାଏ ତାପରେ ନାହିଁ ତା ପୂର୍ବରୁ ହୋଇଥାଏ ଭୁଲ୍ କହିଦେଲି। ଅ -ଏହି ଦିନ ଧନ୍- ଧନବନ୍ତୀ ଅ- ସମୁଦ୍ର ମନ୍ଥନରୁ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ ବୋଲି ବିଶ୍ୱାସ ଅଛି ବା ଆମେ ତ ଦେଖିନେ ବା ଲୋକ କଥା ରହିଚି ସେଟା ସେ ଆୟୁର୍ବେଦର ଦେ ଦେବତା ଭାବେ ପୂଜା ପାଆନ୍ତି ଆମର ଧନତେରସ୍।। ଏହି ଦିନ ଲକ୍ଷ୍ମୀ ଏବଂ ଅ- କୁବେରଙ୍କ ପୂଜା କରାଯାଏ। ଯାହାଦ୍ୱାରା ଧନ, ସୁଖ ଓ ସମୃଦ୍ଧି କାମନା କରାଯାଏ।
ଆଚ୍ଛା। ହାଲୋ। ହାଲୋ।
ହଁ ହାଲୋ ଅ-ସୁ ଶୁଭ ବୋଲି ମନେକରି ଏହି ଦିନ ସୁନା, ରୂପା କିମ୍ବା ନୂଆ ବାସନ କିଣିବାର ପରମ୍ପରା ମଧ୍ୟ ରହିଚି। ଅ- ଧନତେରସ୍ ଦିନ ଭଗବାନ୍ ଧନ୍ୱନ୍ତରୀଙ୍କ ଆବିର୍ଭାବ ସ୍ମୃତିରେ ଏବଂ ମାଲକ୍ଷ୍ ଲକ୍ଷ୍ମୀଙ୍କର ଆଶୀର୍ବାଦରେ ଧନ ସୁଖ ଓ ସମୃଦ୍ଧି ପାଇଁ ପାଳନ କରାଯାଏ ଧନତେରସ୍। ଆଉ ଆମର ସେହିଦିନ ଆମର କିଛି ପରମ୍ପରା ଅନୁସାରେ ରହିଚି ଯେ ଯେ ଘରୁକୁ କିଛି ନୂଆ ଜିନିଷ ସେଇଦିନ ଆଣିବା। ଶୁଭ ବୋଲି ମନାଯାଏ ଯେମିତି କିି ଅ-ସୁନା କିମ୍ବା ରୂପା, ଗହଣା, ମୁଦ୍ରା ଆମର ଷ୍ଟିଲ୍, ପିତଳ କିମ୍ବା ତମ୍ବାର ବାସନ ମାଟିର ଦୀପ ଆଉ ଆମର ଝାଡୁ ଆଉ ଲକ୍ଷ୍ମୀ ଆଉ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଅ- ନୂଆ ବସ୍ତ୍ରମ୍ ପାରମ୍ପରିକ ବିଶ୍ୱାସ ଓ ପ୍ରଥା ଉପରେ ଆଧାରିତ ଅ- ଏଗୁରା ସବୁ ଆମ ଘରକୁ ଆଣିବା ଦ୍ଵାରା ଧନତେରସ୍ ଦିନ ଆମ ଘରକୁ ଲକ୍ଷ୍ମୀ ମା ଆସନ୍ତି ବୋଲି ଅ-ମନେ କରାଯାଏ।
ଆଚ୍ଛା।
ତ ଆମର ଅ ଦୀପାବଳି ପରେ କଣ ଆସେ ଆଉ?
ଦୀପାବଳି ପରେ ଅ
ଆଁ
କାର୍ତିକ ପୁର୍ଣିମା।
କାର୍ତ୍ତିକ ପୂର୍ଣ୍ଣିମା ତ ଆଗରୁ ରହିଯାଇଥାଏ ନା? କାର୍ତ୍ତିକ ପୂର୍ଣ୍ଣିମା ଆଗରୁ ରହିଯାଇଥାଏ ବୋଧେ ଆମର ଗୋବର୍ଦ୍ଧନ ପୂଜା ଭାଇଦୋଜ ବା ସେଗୁଡ଼ାକ ଦୀପାବଳି ଭଳି ଦିନ ଗୋଟେ କିନ୍ତୁ ଆମେ ପାଳନ କରେ ନାହିଁ ତ ତାପରେ କା କାର୍ତ୍ତିକ ମାସର ପର୍ବ ପାଳନ କରାଯାଏ ତାପରେ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟ ଆସେ
ହଁ। କାର୍ତ୍ତିକ ମାସର ସବୁ ସୋମବାର ପାଳନ କରାଯାଏ।
ହଁ କାର୍ତ୍ତିକ ମାସର ପାଳନ କର ତମେ?
ହଁ ପା
ହୁଁ ପିଆଜ ରସୁନ ଏଗୁଡା ହଁ ମୁ କରେ। ମୁଁ ଏବେ ଗୋଟେ ଦି ତିନି ବର୍ଷ ହେଲା ବୋଧେ କରୁଚି କାର୍ତ୍ତିକ ମାସ ସୋମବାର। ଆଉ ମନ୍ଦିରକୁ ଯାଇକି। ଲାଷ୍ଟ ସୋମବାର ଦିନ ମନ୍ଦିରକୁ ଯାଇକି ଦୀପ ଫିପ୍ ଲଗେଇକି ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିକି ଆମର ଯାହା ପୂଜା କରିବା ପାଇଁ ନିଆ ହେଇଥିବ ପୂଜା କରିକି ଘରକୁ ଆସିକିରି ମାନେ ଗୋଟେ ଥର ତ ଖିଆ ହୁଏ। ଯୋଉମାନେ ଖାଉନାହାନ୍ତି ଖାଉନାହାନ୍ତି ଆମେ ବାକିି ଛୋଟ ପିଲା ତ ଗୋଟେ ଥର ହିଁ ଖାଆନ୍ତି। ଅ ମୁଁ ଗୋଟେ ଥର ଖାଏ ସନ୍ଧ୍ୟାରେ। ତାପରେ ଯଦି ରାତିରେ ଏମିତି ଇଛା ହୁଏ ତାହେଲେ ପଣା ପାଣି ଏମିତି କଣ କରିକି ପିଦିଏ ଉ। ହଉ ଠିକ୍ ଅଛି ତ ଟାଇମ୍ ହେଇଯାଇଚି ରଖୁଚି।
ହୁଁ।